ହ୍ୟାଲୋ
ହଁ
ହଁ
ପୁଅ ତାହେଲେ ଶୋଇଛି
ମୋ ପୁଅ ଉଠି ସାରିଲାଣି ଏଇଭଳିଆ ତାର ଶୋଇବା ହଁ ହଁ
ପାଞ୍ଚ ମିନିଟ୍ ରେ ଥରେ
ହଁ ଗାଧୁଆବେଳ ଟା ସାରା ଶୋଇନଥିଲେ ଏଇନା ଶୋଇଲାନି ସେ ଉଠି ସାରିଲାଣି
ଓ ହୋ ତା ଜେଜେବାପା ଜେ ମା ଭାରି ଖୁସି ହେଉଥିବେ କାନ୍ଦୁଛି।
ହଁ ତ ଟିକେ କାନ୍ଦିବ ତ ସେମିତି ହବ ଆଉ ଖେଁ ଖେଁ ଖେଁ ଖେଁ
ତୁ ତ ଛୋଟ ପିଲାଟା ଛୋଟ ପିଲାଟା କେମିତି ସମ୍ଭାଳୁଛୁ।
ସେମିତି ଆଉ କଣ କରିବି। ଛୁଆ ଆଉ ରାତିରେ ଦିଘଣ୍ଟା ଥରେ ଉଠୁ ଦିଘଣ୍ଟା ଥରେ ଉଠୁ ବା ତାକୁ ପୁଣି ଅନା ମୋ ପୁଅ ଏଇ ଜିନିଷ ଟା ଯେ ତାକୁ ଚେ କରିବାକୁ ପଡିବ ନାଇଁ ମୁତିଲା ହଗିଲା ତାକୁ ଚେକ୍ କରିବାକୁ ପଡିବ ନାହିଁ ରାତ ଶୋଇଲା ମାନେ ସେ ମୁତେ ନେଇ। ହଲେନି ନା
ଆଉ
ସିଏ ଚେଇଁଥିଲା ବେଳେ କାନ୍ଦିବ ଆଉ ଶୋଇଥିଲା ବେଳେ ସେ ମୁତେନି କି ହଗେନି
ପରିସ୍ରା ପରେ ଖାଇବା ପାଇଁ ଦଉନୁ କମ ଦଉଛୁ ସେଥିପାଇଁ ସେ
ନା ଖାଇବା ପାଇଁ ମୁଁ ଦଉଛି। ସେ ଉଠୁ ମୁଁ ତାକୁ ଉଠେଇକି ଦଉଛି ଦି ଘଣ୍ଟା ଥରେ ମୁଁ ଉଠୁଛି ତାକୁ ଦଉଛି। କିନ୍ତୁ ସେ ଶୋଇନେ ମୁତେନି କି ହଗେନି ଦିନ କଣ ରାତି କଣ ସେ ଶୋଇବ ମାନେ ଶୋଇବ ମାନେ ମୁତା ହଗା ତାର କିଛି ନାହିଁ। ତାକୁ ଦରକାର ନାହିଁ କିଛି ହଗିସ୍ ପିନ୍ଧେଇବା ତାକୁ ଦରକାର ନାହିଁ।
ଓହୋ! ତୁ ଏକୁଟିଆ ତୁ ମାନେ ରହିଯାଉଛୁ ପୁଅକୁ ଧରିକି ରାତିରେ ଶୋଇପଡୁଛୁ ନା ଶାଶୁ ଶୋଉଛନ୍ତି ତୋ ପାଖରେ?
ନା ମୁଁ ଶୋଇପଡୁଛି।
ଓ ହୋ
ନେ, ନେ, ନେ, ନେ
ଆଉ କୁଆଡେ ବୁଲିବା ପାଇଁ ଯାଇନୁ?
ନା,
ପୁରୀ ଫୁରି ଆଉ ଆସିନୁ?
ନା, ଯାଇନି। ଏନା କୁଆଡେ ଯିମି ନା ମୋ ପୁଅ ବଡ ହେଲେ ଏକା ଥରେ ଯିବି।
ପୁଅ ବଡ ହେନେ ଯିବି ଭୁବନେଶ୍ଵର ଆଉ ବୁଲିକି ଆସିବି ଟିକେ ଯିବି। ପୁରୀ ଫୁରୀ, ଭୁବନେଶ୍ଵର ଫୁବନେଶ୍ଵର ଯିବି ମୋ ପୁଅ ଟା ଖାଲି ଟିକେ ବଡ ହେଇଯାଉ ଆଉ।
ହୁଁ ଏବେ ତାର ବାର୍ଡେ ତ ହେୟାର ଗୁଡା ବି ପୁରା ଲଙ୍ଗ ହେଇଗଲାଣି ନା?
ହୁଁ, ମୁଁ ଆଉ ଚୁଟି ବର୍ଷେ ହେଲା କାଟିଥିନି ଟିକେ ଆଉ।
ବହୁତ ଚୁଟି ଲମ୍ବା ହେଇଗଲାଣି ତୋର।।
ବହୁତ ଜଲଦି ଚୁଟିରା ବଢି ଯାଇଛି କେମିତି କେଜାଣି
ମୋର କିନ୍ତୁ ଚୁଟି ବଢୁନି ଜମା ବି।
ବିନା ଯତ୍ନରେ।
ହଁ, ତୁ ଯତ୍ନ ନେଉଛୁ ଚୁଟିର?
ମୁଁ ଟୋଟାଲି ଯତ୍ନ ନିଏନି।
ତେଲ ଲଗାଉନା ମୁଁ ଆକଚୁଲି ଖରାପ କରିଦେଲି ଷ୍ଟ୍ରେଟନିଙ୍ଗ କରିକି ନହେଲେ ମୋ ଚୁଟି ବି ଭଲ ଥିଲା। ମୁଁ ଯଉ ଷ୍ଟ୍ରେଟନିଂ କଲି ସେଥିପାଇଁ ଖରାପ ହେଇଗଲା। ହଁ। ଆଉ କଣ? ଆଉ ଏଥର ବାର୍ଡେରେ କଣ ଗିଫ୍ଟ ମିଳିଲା?
ଜିନିଷ ତ ସବୁବେଳେ ଦିଆ ହଉଛି ଆଉ ଗିଫ୍ଟ କଣ?
ଗୋଟେ କଣ ମିଳିଥିବ ଭାଇ ଦେଇଥିବେ ଗିଫ୍ଟ
ସିଏ ତ ଆସିନାହାନ୍ତି, ଏମିତିରେ କହିବାକୁ ଗଲେ ଏମିତି ଗଲେ ଏମିତି କହିବାକୁ ଗଲେ ଏ ହୁଁ ନା, ନା, ନା ମୋର ନୁହେ।
ଆଉ
ହେରା ମୋ ନଣନ୍ଦଙ୍କର।
ଓ ହୋ।
ମୁଁ କହିଲି ଯୋଉ ଯୋଉ ଏମିତି କହିବାକୁ ଗନେ ଏଥର ଗୋଟେ ସୁନା ଚୁଡି ମତେ ଦେଇଛନ୍ତି। ଏ ମୋ ପାଇଁ ଗୋଟେ ମୋବାଇଲ ଟେ ଅଣା ଯାଇଛି। ଦିଟା ସାରା ଅଣା ହେଇଛି ଏଇଥର, ମୋବାଇଲ ଟା ମୋର ବାର୍ଡେରେ ଅଣା ହେଇଛି କହିବାକୁ ଗଲେ ଏବେ ଅଣା ହେଇଛି।
ଓହୋ କି ଫୋନ୍ କିଣିଛୁ? ଆଉ ଭାଇଙ୍କ ପାଖରେ ଅଛି?
ହଁ, ଭିଭୋ ଓ କଣ ଲୋ ଫାଇପ ଟି ଏକ୍ସ ନା କଣ ଗୋଟେ ଏମତି ଗୋଟେ ଅଛି।
ଓହୋ, ମୋତେ ଲାଗିଲା କି ଚିକି ବୋଧେ ଚୋକୋରଟା ନୂଆ କିଣିଛି ବୋଧେ?
ନା ମୋର ଗୋଟେ ଚକର କରିଦେନେ ହବ ସେଇଟାକୁ ବଦଳେଇ ଦେଇକି ମୋ ହାରକୁ
ଆରେ ଗୋଲ୍ଡ ଏବେ ପ୍ରାଇସ୍, ହଁ, ବଢ଼ିଆ ସୁନ୍ଦର ଦେଖାହେଉଛି।
ସମସ୍ତେ କହୁଚନ୍ତି ତୋ ବେକକୁ ଏଇଭଳିଆ ଭଲ ଦେଖାହେଉଛି।
ତୋ ଯୋଉ ହଉ ଯୋଉ ଓସାରଆ ବାଲା ଚୁଡ଼ି ଟା ଲଗେଇଛୁ ସେଇଟା ବୋଧେ ନୂଆ ଆଣିଛୁ?
ହଁ।
ଓହୋ। ଆଉ ଯୋଉଟା ଇଏଟା ଲଗଉଛୁ ଯୋଉ ଏମିତି ପତଲା ବାଲା ଟା ବେକରେ ସରୁଟା ସେଇଟା ଗୋଲ୍ଡ ନା ଇଏ?
ହେ ହେଇଟା କିଣାଟା।
ମାନେ କିନ୍ତୁ ଭଲ ଦେଖାଯାଏ ସେଟା ତତେ ଜାଣିଛୁ ନା, ତୋ ମାକ୍ସିମମ୍ ଫଟୋ କି ଛାଡୁନା ସେଇଟା ବଢ଼ିଆ ଦେଖାଯାଏ।
ସେଇଟା କଲର୍ ଟିକେ ବି ଛାଡୁନି, ରହୁଛି।
କୋଉଠୁ ଆଣିଥିଲୁ ଫ୍ଲିପକାର୍ଟ ନା ମିଶୋ ରୁ?
ମିଶୋ
ଆରେ ମତେ ଲିଙ୍କ ଦବୁ ତ ଟିକେ କିଣିଦବା ଦେଖିବା ଭଲ ଦେଖା ଯାଉଛି ବଢିଆ ଦେଖାଯାଉଛି ତୁ ପିନ୍ଧିଲେ।
ପୁରା ଚପାଟା ନା ଯୋଉଟା ଲମ୍ବାର?
ଚପା ବାଲାଟା ନା ନା ଚପା ବାଲାଟା ହଁ। ଗୋଡ଼ି ଗୋଡ଼ି ବି କଲର ଛାଡୁନି, କେତେ ଟଙ୍କା?
ଗୋଡି ଗୋଡ଼ି ଟା ଶହେ କେତେ ଟଙ୍କା ଏଟା କେତେ ଟଙ୍କା ଗୋଟେ ଏ ଥିଲା ମୁଁ ଆଣିଥିଲି। ମୁଁ ଏଟା ଆଣିଥିଲି ସତୁରି ଟଙ୍କା ନା କେତେ ଟଙ୍କା ଦେଇକି।
କଲର୍ ବି ଏତେ ଛାଡୁନି ତୁ ଗୋଡି ବାଲା ଟା ଲଗେଇବୁ କେ କେତେ ଦିନ ସାରିକା ସପ୍ତାହ ଖଣ୍ଡେ କଲର୍ ବି ଛାଡିବନି ଦେଖିବୁ ମୁଁ ତ ବର୍ଷ ବର୍ଷ ପଡିିଛି ମୋର। କାହିଁ ତ କଲର ଫଲର ଛାଡୁନି।
ମୁଁ ତ ଏତେ ବି ମାନେ ଇଏ ଲଗାଏନି କେତେବେଳେ ବୋହୂ ହେଲି ଯେ ଲଗେଇଲି ତୋ ପାଖରେ କଣ। କେଜନ ବହୁତ ସାରା ରହିଲା ତୁ ବହୁତ ସାରା ମାନେ ଇଏ ହେଲୁ। ପୁରା ବୁଲି ମୁଁ ତ ରହିଲି ସବୁବେଳେ ଏଠି ଅଫିସ ରେ। ବ୍ୟସ୍ତ ଆଉ କୋଉଠି କଣ ଅଛି ଯେ ମୁଁ ଲଗେଇବି କହୁନୁ ଆଉ କଣ ଯୋଉ। ମୂର୍ତ୍ତିକାରେ ଯାଇକି ସୁନା ଲଗେଇକି ବୁଲିବି ବାହାଘର ତ ବହୁତ ରେୟାର ହଉଛି। ଓହଁ କଥା।
ତାପରେ ବି ବାହାଘର କଣ ହେଲେ ଆଜିକାଲି ସୁନା ଆଉ କିଏ ଏତେ ଲଗଉଛି ମୋ।
ହଁ ବା ଗୋଲ୍ଡ ମେନ୍ କଥା ହଉଛି ଆଉ ଲଗେଇବା ପାଇଁ ଇଚ୍ଛା ହେଉନି। ମତେ ଖାଲି ଛୋଟ ଛୋଟୋ ଗୋଲ୍ଡ ଲଗେଇବା ପାଇଁ ଇଚ୍ଛା ହଉଛି। ଡାଇମଣ୍ଡ ଲଗେଇବାକୁ ଇଚ୍ଛା ହଉଛି ପଇସା ନାହିଁ। ବଢ଼ିଆ।
ସୁନା ଯୋଉ ରେଟ୍ ହେଲାଣି ଆଉ।
ସେୟା ବା ମୁଁ ଆଣିଛି ରଜ ପୂର୍ବ ଦିନ ଗୋଟେ। ରଜ ପୂର୍ବ ଦିନ ଗୋଟେ ମୋ ଆନିଭର୍ଷରି ରେ ଦାସ ବାବୁ ଦେଇଥିଲେ ଗୋଟେ ମଙ୍ଗଳସୂ ମଙ୍ଗଳସୂତ୍ରଟା ଆନିଭର୍ଷରୀ ରେ ଆଣିଥିଲି ଗୋଟେ ରିଙ୍ଗଟେ ଆଣିଛି। ଏଇ ରଜରେ ତେର ତାରିଖରେ।
ହୁଁ ହୁଁ।
ଏଇଆ ଆଉ ମତେ ତୋ ଚୋକର ଦେଖିକି ଇଚ୍ଛା ହଉଥିଲା ଚୋକର ଆଣିବା ପାଇଁ। ତୋ ନଣନ୍ଦ ବି ଭୁବନେଶ୍ୱର ରେ ରହୁଛନ୍ତି ନା କଣ ପା?
ହୁଁ ନେଇଆସିବୁ ତୋର ପଇସା ନାହିଁ କି?
ହଁ ହଁ ହଁ ପଇସା। ତ ସମସ୍ତଙ୍କ ପାଖରେ ଅଛି।
ହଁ। ଆଉ ଏଇୟା ଆଉ।
ଆଉ କଣ ଚାରିଟା ବେଳେ କଣ ଖାଇବୁ ଆଳୁଚପ୍ ବନେଇକି ଖାଇବୁ? ତ ରୋଷେଇ ଆ ତୋର ମନେ ଅଛି ଆମେ ଯୋଉ ଭୋଜି କରନ୍ତି। କେତେ ବଢ଼ିଆ ପଖାଳ ପଖାଳ ଖାଆନ୍ତି କେତେ ବଢ଼ିଆ ସେ ଦିନ ଥିଲା କହନି।
ହଁ ବା।
ଏବେ ଗୋଟେ କେବେ ଭୋଜି ପ୍ଲାନିଂ କରି କରିବା।
ମୋ ପୁଅ ବଡ ନ ହେଲା ସରିକ ଏବେ କି
ଏ ନ୍ୟୁୟରରେ ତ ପୁଅ ବଡ଼ ହେଇଯାଇଥିବ।
ହୁଁ ପୁଅକୁ ନେଇକି କୁଆଡେ ଯିବି। ମହାବାଳୁଙ୍ଗା ଏଟା ହବ ଆଗକୁ ଆଜିଠୁ ସାରା ଦି ମାସର ଛୁଆ ଏମିତି ହଉଛି ସେଟା ବାଳୁଙ୍ଗା ହବ ମତେ ଲାଗୁଛି।
ଏମିତି କଣ କହୁଛ କୁନି ଛୁଆ ଟା।
ନା ବାଳୁଙ୍ଗା ହବ ଆଉ ସେ ହଉଛି ସେମିତି ଆଉ। ମୁଁ କାନ୍ଦୁଚି। ଚିଲଉଛି ମାନେ ଏରିଆ ଫଟେଇ ଦଉଚି ଚିଲେଇକି।
ତୋତେ ସେ ଖୁସି ଟାଇମ ଦଉଛି ତୋତେ ସିଏ ତ ଟାଇମକୁୁ ସିଏ। ମାନେ ତୁ ସ୍ପେଣ୍ଡ କରିପାରୁଛୁ ତା ସହିତ ତ ତୁ ଖୁସି ହୋ।
ହଁ ଖୁସି ମୁଁ ହଉନି ଆଉ କଣ ଦୁଃଖ। ଖୁସିତ।
ଆ ତୁ ଆଗରୁ କଣ କରୁଥିଲୁ, ଖାଇ ପିଇ ମୋବାଇଲ ଦେଖୁଥିଲୁ। ଏବେ ତ ପୁଅ ସହିତ ଖେଳୁଥିବ ମାସ
ଏଇଟ ଆପେ
ହଁ ପୁଣି କେତେବେଳେ ଫ୍ରି ହବୁ ରାତିରେ।
ମୁଁ ନାଁ। ଠି କଣ ସେଇ ରୋଷେଇ କଲା ବେଳେ ବି କଥା ହେଇ ହୋଇଯାଏ। ଏବେଆଁ
ଏବେ ତୁ ରୋଷେଇ ସବୁ ଶିଖିଗଲୁ ରୁଟି ଗୋଲ ବନେଇ ଦଉଛୁ।
ହୁଁ ହୁଁ।
ପୁରା ଗୋଲ୍।
ପୁରା ଭୁଲ ଆଉ ସେମିତି ଆଉ ଯୋଉ ଆଉ ବାହା ସାହା ହେଲୁ। ରୋଷେଇବାସ କରିବୁ। ସବୁ ଶିଖିବୁ ମୋ ପୁଅକୁ ସୁଲସୁଲ କରିବ ପୁରା ଫିଲ୍ କରିବ। ସେ ପୁରା ଫିଲ୍ ହଁ ପୁରା ଭଡ ଫିଲ୍ କରିବ। ଏମତି ଏମତି ସୁଲ ସୁଲ କରି ତା ଫିପ୍ତ କରିବ ସିଏ। ଏ ବା ଫିଲ୍ ନଉଛି ପୁରା, ସବୁ ଜିନିଷରେ ସେ ପୁରା ଅନୁଭବ କରେ।
ନହେଲେ ଭଲ ପିଲାଟା ବୁଝିବା ପିଲାଟା।
ହଁ
ଆଉ କଣ କରୁଛ। ଆ
ଧନ ଆଣ୍ଟି କଲ କରିଛନ୍ତି ଟିକେ ଆଣ୍ଟିଙ୍କ ସହିତ କଥା ହବ। ଆଉ ଏଇଆ ଆଉ। କଣ କହିଲୁ?
ଆଉ କଣ କହୁଛୁ।
ହୁଁ
ମୁଁ ତ ଅଫିସରୁ ଗଲାବେଳକୁ ସାଢ଼େ ସାତଟା।
ସାଢେ ସାତଟା ଏତେ ଲେଟରେ ଯାଉଛୁ, ଯାଇ କଣ କରୁଛୁନା
କଣ କହିଲୁ?
ଯାଇ କଣ ରୋଷେଇ କରୁଚୁ
ଯାଇକି ଦେଖିବା ସିଚୁଏସନ ଦେଖିକି କେତେବେଳେ କୋଉ ଦିନ କଣ ଯାଉଛି ସେଇ ହିସାବରେ କ ସେ ଆମ ଆଉ କଣ କରହୁଛି କ।
ଯାହାହଉ ତୁ ତ ଗୋଟେ ସଂସ୍ଥା ଲାଗିଛ ତୋର ଭଲ ଆଉ କଣ।
କିଛି ନ ହେଲେ ତୁ ଜବ ଖଣ୍ଡେ ତ କରିଛି ତୋର ନିଜର ନିଜର ଗୋଟେ ଇଏ ଅଛି ନା ଆଉ।
ଆହା ହୁଁ ହୁଁ ସେ ନା ନା
ନିଜେ ଜବ୍ କରିୁଥିବ ଯେତେ ଯାହା ହଉ ଭଲ। ଭଲ ଲାଗେ।
ସାଟିସ୍ଫେକ୍ସନ୍
ନା ହଁ।
ଏଇଆଉ।
ପଛେ ଯେତିକି ଦରମାରେ କିଛି ନଥାଏ। କିନ୍ତୁ ନିଜ ପାଇଁ ଗୋଟେ ଭଲ ଆଉ।
ହେଇଗଲାଣି। ଆଗରୁ ମୋତେ କିଛି ଲାଗୁନଥିଲା ଏବେ ସାଲେରୀରେ ନିଜେ ସାଟିସ୍ଫାଇଡ୍ ଯେ ହଁ ମୁଁ କିଛି ଗୋଟେ ଇନ୍ କମ୍ କର ସେ ଗାଡ଼ି
ହୁଁ। ଇନ୍କମ୍ ସୋର୍ସ ତୋର ଅଛି। ତତେ ଆଉ କିଛି ଲାଗିବ ନାହିଁ।
ହୁଁ ହୁଁ ହୁଁ ହୁଁ ହୁଁ।
ଆମେ ବିନା ଇନ୍କମ୍ ବାଲା ଜଣଙ୍କ ଉପରେ ଡିପେନ୍ ଣ୍ଡେ।
ଶୁଣୁ ସବୁଠୁ ବଡ଼ ଚାକିରି ହଉଛି ହାଉସ୍ୱାଇଫ୍, ସେ ଚାକିରି ସମସ୍ତେ କରିପାରିବେନି। ସବୁଠୁ କଷ୍ଟକର କାମ ହଉଛି ସେଇଟା।
ସେଇଟା ତ ସତ। ହେଲେ ବି ମତେ ଟିକେ ଭଲ ଲାଗେ ଜବ୍, ଫବ୍ ଇଏରେ ଭଲ ଲାଗେ। କିନ୍ତୁ ଏଇ ବାହା ସାହା ହେଲା ପରେ ଆଉ, ଆଉ ସେଇ ଦିଗକୁ ସଂସାର ଭିତରେ ରହିନେ ଯଦି ଏକା ଏକା ରହିବୁ କିଛି ନାହିଁ। ଦଶ ଇସ୍ ବହୁତ ଜଣଙ୍କୁ ନେଇକି ରହିବ ଆଉ ସେଆଡୁ ଏତେ ଯିବନି ମନ, ଧୀରେ ଧୀରେ କମିଯାଏ ଆଉ। କୁଆଡୁ କଁ କରିବୁ ତୋତେ ଲାଗିବ।
ହଁ।
ହୁଁ।
ହଉ, ହଉ ତୁ କାଟିଦେ। ମୁଁ ଫ୍ରି ହେଇକି ତତେ ପୁଣି କଲ୍ କରିବି। ହ।
ହଁ, ହଁ।
ହଁ। ତ ଯେତେ କହିଲେ ବି ସେ